ହଁ ହ୍ୟାଲୋ।
ଓ କଣ ରୋଷେଇ ଫୋଷେଇ ସରିଗଲାଣି?
ଉଁ?
ରୋଷେଇ ସରିଗଲାଣି?
ରୋଷେଇ ସରି ଖିଆପିଆ ସରି ଆମ ଗଛର ନଡ଼ିଆ ଗଛ ଚାର ଲଗା ହେଇଛି ତ ଉଁ ଚାରା ଲଗା ହେଇଛି ସେଥିରେ ଔଷଧରିଆ ପକିଆ ହଉଛି ଗଛ। ଆଉ ସବୁ ଗଛ ଏଇନା ତଳି ପଡୁଛି ଧାନ ଗଛ ତଳି ପଡୁଛି। ବିଲ ସବୁ ରୁଆ ହଉଛି ଧାନ। ଗଛ ସବୁ ଲଗେଆ ହେଇଛି। ଯେ ଆମର ଲଗାହେଇଛି ଗୁଆଁରା ଗଛ ଲଗାହେଇଛି। କାକୁଡି ଗଛ ଲଗା ହେଇଛି। ସବୁ ଗଛ ଲଗା ହେଇଛି ତାପରେ ଭାଡ଼ା ବନ୍ଧା ହୋଇଇକି ତା ଉପରେ ସବୁ ନଟା ହେଇଛି। ହୁଁ।
ସବୁତ ଲେମ୍ବୁ ତଳି ପଡୁ ଛି ଯୋଉ ଧନିଆ ପତ୍ର ଧନିଆ ଗଛ ଗେଣ୍ଡୁ ଗଛ ସବୁ ତଳି ପଡ଼ୁଛି। ଆଗିଛି ଇଏ ଆ ଲଗଛନ୍ତି କି ସେ ବାରିଆଡେ ଲଗଉଛନ୍ତି ଲଗେଇକ ନି ସବୁ ଇଏ କରୁଛନ୍ତି।
ଯଉ ବସିଥିଲି ଚେୟାର ଉପରେ ବସିଥିଲି ଅ ଯୋଉ ଆମର ସେପଟେ ଗୋଟେ ଗାଡିଆ ହେଇଛି ତ ମାଛ ଚାଷ ହଉଛି ସେ ବର୍ଷା ଜୋ ରେ ହେଲାଠୁ ମାଛ କଉ ମାଛ ଆମର ଆଉ ରତା ଗଡିଶା ମାଛ ସବୁ ଉପରକୁ ଉଠିକି ପଳେଇ ଆସୁଛନ୍ତି ଉଠିକି ରାସ୍ତା ଉପରେ ଚାଲୁଛନ୍ତି। ଆଉ କୋଉ ମାଛ ତ ନଡିଆ ସବୁରେ ଚଢଯିବେ। ଏ ଆମର ଯୋଉ ସେଇଟା ହଉଛି ତାଳ ଗଛ ଉପରେ ଚଳିଯିବେ। ତାର ଫେରେ ଚଡିଯିବେ ସେ ଗାଡିଆ ର ଉପରୁ ବର୍ଷା ଜୋରରେ ପକେଇଲାରୁ ଗାଡି ଆଡେ ଉପରକୁ ଉଠିକି ଆସିକି ନା ଚାଲୁଚନ୍ତି। ମୁଁ ତାକୁ ଧରିକି ଆଜି ଆଣିଥିଲି ଆଣିକି ତାକୁ ଭଲ ଭାବରେ ବଛା ବଛି କରି ସେଠି ନାଳୁଆ ଅଂଶ ଯେହେତୁ ସେ ପୋଖରୀରେ ରହୁଛନ୍ତି ସେ କଳା ଫଳା ଅଂ ସେ ତାର ସିଏ ଟିକେ ଘଷା ଘଷି କରି ବଡ଼େଇଆ କିରି
ଆମର ଇଏ ନଈରେ ଯେମିତି ମାଛ ଚିଙ୍ଗୁଡ଼ି ସେମିତି ହଉ ଛି ଚିଙ୍ଗୁଡି ରଖିଥା ସେମିତି ରଖି ଦେଇଥିବ ଚିଙ୍ଗୁଡିଏ ଟିକେ ସେମିତି ପ ଉଠୁଛି ବର୍ଷା ହଉଛି। କଇଥିଲି କି ଆଉଉଠୁଛି ସବୁ ଲୋକ ଯାଉଛନ୍ତି ଛୁଆ ମାନେ ସବୁ ଧରିବାକୁ ଚୁଙ୍ଗୁଡ଼ି ହେଇକିରିକି ବର୍ଷା ଯେମିତି ହଉଛି ଚୁଙ୍ଗୁଡ଼ି ବେଶୀ ଉଠୁଛନ୍ତି। ନଇତ ପାଖ ଚୁଙ୍ଗୁଡି ଉଠୁଛନ୍ତି ଚୁଙ୍ଗୁଡି ନେଇକି ଆଇଲେ ଆସ କିନି ଆଛିଚନ୍ତି। ହଁ ପାଣି ହେଲାଣି ନଈ ବଢୁଯିବ କଣ ଶୁଖି ଯାଇଥିଲା କାଲି ଏଡାକୁ ଆଜି ବଢିଛି ନଈ ବର୍ଷା ହେଇଛି ନଈ ବଢିଛି। ନଈ ବଢିଛି ଆଉ ମାଛ ଫାଛ ସବୁ ଧଇଲେଣି ସବୁ ଧରିଛନ୍ତି ସବୁ ସେ ଏ ପଟରେ ବର୍ଷା ସବୁ ବରା ଖରା ହଉନି ମାଛ ଯଦି ଚୁଗୁଡ଼ି ଫୁଙ୍ଗୁଡ଼ି ସବୁ ଧାଇଲେଣି ସବୁ। ଧରିକି ଆଣୁଛନ୍ତି ଆଉ। ଆମ ଘର ପାଖ ଏଥିରେ ଯୋଉ ମଙ୍ଗଳା ମନ୍ଦିର ଅଛି ମଙ୍ଗଳା ମନ୍ଦିର ସେମିତି ଆଳତି ହେରିକା ହଉଛି। ସନ୍ଧ୍ୟାବେଳେ ସକାଳେ କାଲି ହେଉଥିଲା ଯୋଉ ବହି ପୂଜା ନୂଆ ବହି ଶିଖିବେ ବୋଲି କାଲି ଭୋଜି ହେରିକା ହଉଥାଏ। ଚିକିଟି ଖୀରି ପଟା ପନିଆରି ବେସନ ତରକାରି। ସବୁ ରାତିରେ ବୋଧେ ଆଳତି ହେଲା, ବହି ପୂଜା ହେଲା, ଯୋରଙ୍ଗର ଗାଡି ଆସିଥିଲା ସେ ପୂଜା ହେଲା ଆଉ ପୂଜା ହେଉଥାଏ ଆମେ ଭୋଗ ଖାଇକି ରାତି ଦଶଟାରେ ଆସିଲୁ।
ଯୋଉ ଜଗତପୁରରେ ଯୋଉ ପ୍ରସିଦ୍ଧ ଠାକୁର ଅଛନ୍ତି, ଯୋଉ ଜଗନ୍ନାଥ ଲାଗୁଛନ୍ତି ତାଙ୍କୁ ଯୋଉ ଜଗନ୍ନାଥଙ୍କର ପସିଦ୍ଧ ମନ୍ଦିର ଅଛି କାଲି ତାଙ୍କର ସୁନ୍ ପରନ ତାଙ୍କର ସ୍ନାନ ଯାତ୍ରା ହେଇଥିଲା ଯାଇଥିଲ।
ହୁଁ।
ଯୋଉ ମଙ୍ଗଳା ଅଛନ୍ତି, ମା ମଙ୍ଗଳା ଅଛନ୍ତି ଆଉ ହଁ ସେଠି କେତେ କଣ ସବୁ ଆୟୋଜନ ଚାଲିଛି କଣ କେମିତି ଚାଲିଛି ସିଆଡେ ସବୁ ତା ବିଷୟ
କାଲି ଠାକୁରଙ୍କୁ ଗାଧେଇକି ବୋଧେ ଗାଧେଇ ଦେଲେ।
ହୁଁ।
ଠାକୁର ହେରିକା ଶୋଇଥିବେ, ଜଗନ୍ନାଥ ଶୋଇଥିବେ, ଜଗନ୍ନାଥ ଶୋଇକି ଉଠି ଯାଇକି କିଏ କିଏ ସବୁ ଶୋଇଛନ୍ତି ପେପୁର୍ ପୁଜା ପୁଜି ସବୁ ବନ୍ଦ ତ କଉଛନ୍ତି ଜଗନ୍ନାଥ ଶୋଇଲେ ଆଉ ପୂଜା ହେବେନି।
ଜଗନ୍ନାଥ ଶୋ ଶୋଇଲେ ପୂଜା ହେବେ କିନ୍ତୁ ଅ ଗୋପାଳ ପୂଜା ହେବେ ବର୍ତ୍ତମାନ। ଆମର ଯୋଉ ଅଛନ୍ତି ଠାକ୍ କୁର ପୁରୀ ଜଗନ୍ନାଥ ମନ୍ଦିର ଶୁନ୍ ସେଜ ଅଣ ଅଣସୁଣ ଅଣସର ଘରେ ଜଗନ୍ନାଥ ରହିଲେ। ତାଙ୍କୁ ଜର ହେଇଥିବ ସେ ସେ ଅଣସର ଘରୁ ବାହାରିଲେ ଠାକୁର ପୂଜା ପାଇବେ। ବତ୍ ବର୍ତ୍ତମାନ ମନ୍ଦିର ଶ୍ରୀମନ୍ଦିରରେ ଅଲାରିନାଥ ଥ୍ ବର୍ତ୍ତ ବର୍ତ୍ତମାନେ ଜଗନ୍ନାଥ ମନ୍ଦିରରେ ଅଲାରିନାଥ ପୂଜା ପାଇବ। ଅଲାରିନାଥରେ ଜଗନ୍ନାଥଙ୍କୁ ଦେଖିବ ଅଲାରିନାଥଙ୍କ ଇଏରେ ଦେଖିବ। ବର୍ତ୍ତମାନ ଜଗନ୍ନାଥ ଅଣସର ଘରେ ଥିବ। ଅଣସର ଘରରୁ ଉଠିଲେ ରଥକୁ ଯିବେ। ରଥରେ ତାଙ୍କର ସେଥିପାଇଁ ରଥଯାତ୍ରା ହବ। ଦେ ତାଙ୍କର ତ ବଡ ସବୁ ନା ବଡ ଦାଣ୍ଡ ବଡ ସମୁଦ୍ର ବଡ ଠାକୁ କୁର ବଡ ଦେଉଳ ବଡ ଭୋଗ। ତାଙ୍କର ସବୁ ନାଁ ବଡ ଆଉ। ଜଗତରନାଥ ଆମ ଜଗନ୍ନାଥ ଆମ ଓଡିଆ ଠାକୁର ସେ। ଆଉ କଣ ଖିଆପିଆ ସବୁ ହେଇଛି ତମର ଆଜି?
ହ ମାଛ ତରକାରୀ ହେଇଥିଲା, ଭାତ ଆଉ ଯୋଉ ଆମ୍ବ କଟା ସବୁ ହେଇଥିଲା। ତମ ପୁଅ ଯାଇଛି ସ୍କୁଲ ଆସିନା। ଆଉ ମୋ ହଜବେନ୍ଟ ଯାଇଛନ୍ତି ଦୋକାନକୁ ଆସିଥିଲେ ଖାଇବାକୁ ଖାଇକି ଗଲେ। ଶାଶୁ ଏଠିକିଆ ଶୋଇଛନ୍ତି ଆଉ କଣ ଆଉ। ତମ ପାନଗରଜ ତା କଣ ଅଛି, ଏବେ କରୁଛ ପାନଗରଜା?
ମାନବର୍ଯ୍ୟ ତ ସବୁ ବର୍ଷ ହୁଏ। ଏବେ ପାନ ନଛା ହେଇଛି ହାଟକୁ ଯିବ ଆଜି ବାରି ଅଛି ବୁଧବାରେ ବୁଧବରେ ହା ହାଟ ଥାଏ ସେ ହାଟ କୁ ଆମର ଯାଇଛି ପାନ ଆଜି ଯିବ। ସନ୍ଧ୍ୟା ବେଳକୁ ପାନ ନଛା ହଉଛି ତୋଳା ହେଇକି ସେ ବର୍ଷା ଦିନେ ଟିକେ ପାନ ପୋକ ଲାଗିଯାଏ କାହିଁକିନା ବର୍ଷା ଇଏରେ ପାନ ଟିକେ ଛାପରା ଛାପରା ହେଇଯାଏ ବର୍ଷା ମାଡ଼ ଖାଇକି। ଶୀତ ଦିନ ପାନଟା ଆମର ଭଲ ପାନ ହୁଏ। ଖରାଦିନ ଶୀତଦିନ ପାନଟା ଟିକେ ଭଲଆସେ। ଖରାଦିନ ପାନଗୁରା ଛୋଟ ଛୋଟ ହୁଏ ଶୀତଦିନେ ପାନଗୁରା ଟିକେ ବଡ ବଡ ହୁଏ। କାଇଁନା ସ ତାର ସବୁ କିଛି ଠିକ୍ ଥାଏ। ହୁଁ ଆଉ ଉଁ ଭାଇ ଖାଇ ପିଇକି ଦୋକାନ ଯାଇଛନ୍ତି। ଆଉ ଯାଆ ଯେମିତି କରିକିନା